ହାଲୋ
କଁ କରୁଚୁ ସାଙ୍ଗ?
ଜାଣିଗଲୁ ମୁଁ କିଏ ଫୋଲ୍ ମୁଁ ଅ ମୁଁ କିଏ ବୋଲି ଆପଣ ଜାଣିଗଲେ ଏତେ ଜଲଦି ଧର୍ ଦେଲେ କି ମୁଁ ଆପଣଙ୍କ ସାଙ୍ଗ ବୋଲି ନମ୍ବର୍ ବୋଧେ ସେଭ୍ ହେଇକି ଅଛି ସେଥିପାଇଁ ଜାଣିଦେଲ ନା କି? ନାଃ ମୁଁ କାଇଁ ଆପଣଙ୍କୁ ଭୁଲେ ଆପଣ ମତେ ଭୁଲି ଯାଇଛନ୍ତି।
ନାଇଁ ମୁଁ ଆପଣଙ୍କୁ ଭୁଲି ପାରିମି କଣ କେବେ? ନାଇଁ ନାଇଁ ମୁଁ ଆପଣଙ୍କୁ କେ ଭୁଲି ପାରିବିନି।
କାଇଁକି ଆମେ କଣ ଏତେ ଇମ୍ପୋର୍ଟାଣ୍ଟ୍?
ଆଉ ଆପ୍ ଆପ୍ ଆପଣ ବହୁତ୍ ଇମ୍ପୋର୍ଟାଣ୍ଟ୍।
ଆଚ୍ଛା ଖାଲି ତୁମ ପାଇଁ ନା ଆଉ ସମସ୍ତଙ୍କ ପାଇଁ?
ନାଇଁ ନାଇଁ, ମୁଁ ଆମ କଥା କହିପାରୁଛି, ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଅଛି ଆଉ କାହା କଥା କହିପାରିବିନି।
ହାଏ ଏମିତି କୁହନା ମତେ ଲାଜ ଲାଗୁଛି।
ନାଇଁ ଲାଜାଅନି ତମେ, ଆଉ ମୁ କହୁଥିଲି କଣ କହିଲ ତମ ସେପଟ ବର୍ଷ ହେଇି ନା?
ହଁ କୁହ ନା ଆଜି ଯୋଉ ଭାବରେ ବିଜୁଳି, ଘଡଘଡି ଅ ମାରିଛି କି ବର୍ଷା ହେଇଛି ମାନେ ପବନ ପୁରା ପ୍ରବଳ ବ, ଆ ପ୍ର ବଜ୍ରପାତ ସହିତ ବିଜୁଳି, ଘଡଘଡି ଆଉ ପବନ ପୁରା ବିଶ୍ଵାସ କରିବେନି ଏତେ ଜୋରେ ପବନ ହେଇଛି ଗଛୁ ଗୁଛ ସବୁ ଏପଟେ ଭାଙ୍ଗି ଦେଇଛି।
ହେ ପ୍ରଭୁ ଏତେ ଯୋର ଲାଇନ ଫାଇନ୍ ଅଛି କି ନାଇଁ?
ନା ଲାଇନ କଟି ଯାଇଛି ନା ବିଜୁଳି କଟି ଯାଇଛି। ବିଜୁଳି ତ କଟି ଯାଇଛି ଆଉ କଣ କରିବା ବର୍ଷା ପବନ ଯେହେତୁ ହେଇଛି, କରେନ୍ ଲାଇନ ତ ପଲେଇଛି, ଆ ବିଜୁଳି କହୁଛନ୍ତି ଯୋଉଟା ବିଜୁଳି ତ କଟି ଯାଇଛି। ଆମେ ଏବେ ବସିଛୁ ଚୁପଚାପ୍ ଆଉ କଣ କରିବୁ। ବିଜୁଳି ସିନା ଥିଲେ ଆମେ ଆମ ମୋ ଫୋନ ଟାକୁ ଚାର୍ଜ କରିଥାନ୍ତୁ। ଫୋନରେ ଚାର୍ଜ ନହିଁ, ଏଠି ଯୋଉ ମଶା କୁହ ନା ଗାଁରେ ଯୋଉ ମଶା ସବୁକା ମଶା କାମୁଡୁଛନ୍ତି ଆମକୁ, ଆମେ ବସ୍ ତିକି ଆଉ ବିଛଣାରେ ଆମେ ବିଞ୍ଚି ହେଉଛୁ, ବିଛଣା କଣ ଆପଣ ଜାଣିଛନ୍ତି? ବିଞ୍ଚଣା କଣ ଆପଣ ଜାଣିଛନ୍ତି?
ହାତରେ ବିଞ୍ଚି ହୁଅନ୍ତି ଯୋଉଟା। ହାତରେ ଧରି ବିଞ୍ଚି ହୁଅନ୍ତି, ହଁ ବିଞ୍ଚଣା ବୁଣି ଶିଖିଛନ୍ତି ଆପଣ?
ନା ମୁଁ ଶିଖିନି, ମୋ ଜେମା ଥିଲେ ମୋ ଜେଜେମା ବିଞ୍ଚଣା ବୁଡନ୍ତି। ମୁଁ ତାଙ୍କ ଠାରୁ ତବୁ ଦେଖିଛି କିନ୍ତୁ ମୁଁ ଶିଖିନି।
ଆମ ଘର ପାଖରେ ବି ବହୁ ଜଣ ଅଛନ୍ତି, ସେମାନେ ସବ୍ ବି ଞ୍ଚଣା ତିଆରି କରନ୍ତି ମୁଁ ଦେଖିଛି, ହୁଁ। ଆଉ ତମର ଖାଇଲେ କଣ ଆଜି ବର୍ଷାରେ?
ମୁଁ ଆସନ ଶିଖିଛି ଆସନ ବୁଡା।
ଓ, ହଁ ହାସ ଆସନ ବୁଣ କୋଉଥିରେ ବୁଣ ତମେ?
ଆସନ ବଡାରେ ବୁଣନ୍ତି ବଡ୍ରା।
ବଡ୍ରା ପତର
ହଁ ବଡ୍ରା ପତ୍ର ତାକୁ ଶୁଖେଇକି ବୁଣନ୍ତି। ମୋ ଆମ ବେଳେ ଶିଖିଚି, ମୁଁ ସେଇଠୁ ଦେଖ ଦେଖି ମୁଁ ବି ଶିଖୀ ଯାଇଛି, ମୋ ମାମା କୁହେ ତୁ ପୁଅ ଟେ ହେଲୁ କଣ ହେଲା ତୁ ସବୁ କାମ ଶିଖ, ସବୁ କାମ ଯାଣେ। ସବୁ ତତେ ଯେମିତି କେହି କୋଉଠି କହିବେନି କି, ହଁ।
ପୁଅ, ଝିଅରେ କିଛି ନାହିଁ ସବୁ କାମ ସମସ୍ତେ କରିବା ଠିକ୍।
ହଁ ଶୁଣ ମୋ ମାମା କୁହେ କି ପୁଅ ଝିଅରେ କି ତ ନାହିଁ ନାହିଁ ତାପରେ ହଉଛି ତୁ ସବୁ କାମ ସିଖ, ତୁ ଯେମିତି କୋଉଠି ହାରିବାକୁ ବି ନ ପଡେ, ତତେ ଯିଏ କହିବ ଏ କାମଟା ଆସେ ତୁ କହିବୁ ହଁ ମତେ ଆସେ। ସେଥିପାଇଁ ମୋ ମାମା କୁହେ ସବୁ କାମ ଶିଖି ସବୁ ଆପଣ ଯେ କୌଣସି କାମ କରିବେ ମୁ କରିପାରିବି ଓଁ ଏମ୍ବ୍ରୋଡୋରୀ କାମ ଯୋଉ କରନ୍ତିନି ହାତ ବୁଣା ହାତ ବୁଣା ହାତ ବୁଣା ମୁଁ ଶିଖିଛି ଆଉ ପା ପୋଛା ବୁଣା ତାକୁ ବି ଶିଖିଛି, ଆସନ ବୁଣା ବି ମୁଁ ଶିଖିଛି, ହଁ ଆସନ ବୁଣା ବି ଶିଖିଛି। ବହୁତ ବହୁତ ଜିନିଷ ଯୋଉଟା ଆପଣ ଜାଇ ମାନେ ଭାବି ପାରିବେନି ଆପଣ ସ୍ୱପ୍ନରେ ସେଉଡ଼ା ବି ମୁଁ ସବୁ ଶିଖିଛି। କି ପୁଅ ପିଲା ଏସବୁ କାମ କରିପାରନ୍ତି, କି ପୁଅ ପିଲା ଏସବୁ ଆ କାମ କରିପାରନ୍ତି?
ହୁଁ ସବ୍ ସର୍ବଗୁଣ ସମ୍ପୂର୍ଣ୍ଣ ହବା ବହୁତ ହି ଭଲ କଥା।
ବହୁତ ଭଲ କଥା ତାପରେ ହୋଉଛି ଅ ଆମେ କାହିଁକି ଭାବିବା କି ପୁଅ ଝିଅ ସମସ୍ତେ ଅସମାନ ବୋଲି ଆମେ ବି
ହଁ ସବୁ ସମାନ ହଁ।
କାହିଁକି ନା ଭବିଷ୍ୟତରେ କେତେବେଳେ ବି ହୁଁ ଭବିଷ୍ୟତରେ କେତେବେଳେ ବି ଆମର ଅସୁବିଧା ପଡିଯିବ କୋଉଟା ଆମ କାମ ଜାଣିଥିଲେ ସିନା ଆମର ଆସିବ ଆମ କିଛି ଖରା କେମିତି ହଉଛି ତମ ଗାଁରେ?
ଆମ ଏପଟେ ଖରା ଦିନରେ ପ୍ରବଳ ହୋଉଛି ପ୍ରଚୁର ଭାବରେ ଖରା ହୋଉଛି। ତାପରେ ସନ୍ଧ୍ୟା ହେଲା ବେଳେ ପବନ ସହିତ ବଜ୍ରପାତ ସହିତ ବହୁତ ଘଡଘଡି ମାରୁଛି।
ଗରମ ହୋଉଛି ନା?
ଗରମ ଦିନରେ ବୋହୁତ ହୋଉଛି ରାତିରେ ଟିକେ ଥଣ୍ଡା ଲାଗୁଛି ହାୱା ଫାୱା ଦୋଉଛି ଯେହେତୁ ପବନ ଦୋଉଛି। ଭଲ ଲାଗୁଛି ଆଉ।
ଉ ହୁଁ ଆଚ୍ଛା ଆମେ ତ ଏଇ ବାହାରେ ବୁଲୁଛୁ ଆମେ ତ ଆମ ଦାଣ୍ଡରେ ବୁଲୁଛୁ ଗରମ ହୋଉଛି ଯେହେତୁ। ବା ପଦାରେ ପବନ ଖାଇବା ପାଇଁ ଆମେ ବୁଲୁଛୁ।
ହୁଁ ଆମେ କୁହନି ଆମେ ସନ୍ଧ୍ୟା ବେଳୁ ବସିିଥିଲୁ ପବନ, ବିଜୁଳି ମାରୁଥିଲା ଆମେ ସବୁ ଖେଳୁଥିଲୁ ଚୋର ପୋଲିସ୍ ଗେମ୍ ଜାଣିଛ ନା?
ହଁ ଜାଣିଛି।
ଆ ସେଇଟା ଆମେ ଖେଳୁଥିଲୁ ପକୁଡି ଆଣି ଖାଉଥିଲୁ। ଆମେ ଏଇଠି ଅଛନ୍ତି ଦି ଚାରି ଜଣ ଆମେ ସେଠି ଖେଳୁଥିଲୁ। ଆଉ ଖେଳିକି ତ ଏବେ ସରିଲା ଆମେ ସରିକି ଆସିଲୁ ଆଉ ଘରକୁ ଆସିଲି ମୁଁ କହିଲି ମୋ ସାଙ୍ଗ ଟା କଣ କରୁ ଟିକେ କଲ୍ କରିବା ତାକୁ ଦେଖିଲା ବେଳୁ ତମେ ତ କ କଲ୍ ସାଙ୍ଗେ ସାଙ୍ଗେ।
ଆଛା।
ମୁଁ କଲି ଭୁଲି ଯାଇଥିବୁ ବୋଧେ ମତେ? ହଁ ଖାଇବା ପିଇବା ସରିଲାଣି ତ ଖାଇକି ଜଷ୍ଟ ଆସିଲି।
କଣ ଖାଇଲେ?
ମୁଁ ଖାଇଲି ପରଟା, ଆଳୁଦମ ତ
ଆଚ୍ଛା ମୁଁ ଖାଇଛି ବିରିୟାନୀ।
ଓହୋ ଭଲ ଆଉ।
ସକାଳେ ତମେ କହିଥିଲ ତ ବିରିୟାନୀ ସ ସକାଳେ ତମେ ବିରିୟାନୀ ରେସିପି ଟା ମୋ କତିରୁ ମାଗିକି ନେଇ ଥିଲ ମୁଁ କହିଲି ଆଜି ବିରିୟାନି ମୁଁ ଯାହା ବି ହେଲେ ଖାଇବି।
ବିରିୟାନୀ ତିଆରି କରିଥିଲ ନା ଘରେ ନା କଣ କିଣିକି ଆଣିଥିଲ?
ନା ନା ଘରେ ତିଆରି ହେଇଥିଲା ଆମର ଆମ ଘରେ ସମସ୍ତେ ବିରିୟାନୀ ଖାଇବାକୁ ଭଲ ପାଆନ୍ତି।
ତମ ଘରେ ସବୁଠୁ ସବୁ ଜିନିଷ କିଏ ଶିଖିଛନ୍ତି କରିବା ଖାଇବା?
ମୋ ମାମା ମୋ ମାମା ସବୁ ଶିଖିଛନ୍ତି ମୁଁ ସବୁ ଶିଖିଚି ହଁ ଆମେ ଇକ୍ଵାଲ୍ ହଁ। ଆମେ ଇକ୍ଵାଲ୍ ସମାନ ମୋ ମାମା ସବୁ ଯାହା ଜାଣିଛନ୍ତି ମୁଁ ବି ସବୁ ଜାଣିଛି। ମତେ ନ ଆସେ ମାମା ମତେ କହିଦିଅନ୍ତି ମୁଁ ମତେ ମାମା କୁ ଯୋଉଟା ନ ଆସେ ମୁଁ ତାକୁ କହିଦିଏ ମାନେ ଆଧୁନିକ ଖାଇବା ଯୋଉଟା ହେଲା ଚିଲ୍ଲୀ ହେଲା। କି କୌଣସି ଆମର ସୁଇଟ କର୍ଣ୍ଣ ହେଲା ଏଗୁଡାକ ସବୁ ମାମା ଟିକେ ଜାଣିନଥିବ ମୁଁ ତାକୁ କହିଦିଏ ସେ ଜାଣେ।
ବୋହୁତ ଭଲ।
ଆଉ ଓଡିଆ ଖାଦ୍ୟ ସବୁ ମୋ ମାମା ଜାଣିଛି। ଓଡିଆ ଖାଦ୍ୟ ସବୁ ପିଠା ପଣା ଆଉ ର ହିଲା ହଁ ଯଦି ସବୁ ପିଠାପଣାା ମାମା ସବୁ ଜାଣିଛି।
ଆମ ଆମ ଏଇଥି ସବୁଇ ଆଜିକାଲ କି। ସବୁ ପୁରୁଣା ଖାଦ୍ୟକୁ ସବୁ ଭୁଲି ଯାଉଚନ୍ତି କିନ୍ତୁ ସେ ସବୁ ଭୁଲିବା କଥା ନୁହଁ, ସେ ସବୁ କାମୁକୁ ଆଉ ଛି କରିବା ନୂଆ ଷ୍ଟାଇଲରେ କିଛି କରିବା କଥା -
ହଁ ଯେହେତୁ ଆମେ ଓଡ଼ିଆ, ଓଡିଆ ଖାଦ୍ୟ ତ
ହଁ ଓଡିଆ ଖାଦ୍ୟକୁ କେବେ କେହି ଭୁଲିବା କଥା ନୁହଁ - ପରମ୍ପରା, ପତିଷ୍ଠା, ଅନୁଶାସନ - ମତେ ଓଡିଆ ଖାଦ୍ୟ ଭିତୁରୁ ସବୁଠୁ ଭଲ ଲାଗେ -
ହୁଁ
ଓଡିଆ ଖାଦ୍ୟ ମତେ ଅପସନ୍ ଦିଅ ମୁଁ କହିବି କୋଉଟା ସବୁଠୁ ଭଲ ଲାଗେ ମତେ।
ଅପସନ ହଉଛି ଆପଣ କହୁନାହାନ୍ତି ଆପଣ କୋଉ କୋଉଟା ସବୁ ଭଲ ଲାଗେ।
ମତେ ଦହି ବରା ଭଲ ଲାଗେ -
ଆଉ ପିଠାପଣା ଭିତରେ?
ପିଠାପଣା ଭିତରେ ମତେ ଯୋଉ ଚକୁଳି ସହିତ ଘୁୁଘୁନି - ଦୋସା ଖାଇଛନ୍ତି, ଦୋସା ମତେ ବହୁତ ଭଲ ଲାଗେ କରିିକି ନିଜେ ଘରେ -
ହଁ
ହୁଁ ଇଏ ସବୁ ଭଲ ଲାଗି ଦଶ ସମ୍ବର, ଚଟଣିୀ, ନଡିଆ ଚଟଣି ହେଇଥିବ ବଢିଆ ଲାଗେ ଏଇଗୁଡ଼ା ସବୁ ଖାଇବାକୁ ମତେ -
ନା ମତେ ନଡିଆ ଚଟଣି ଭଲ ଲାଗେ ନା ମତେ ବାଦାମ ଚଟଣି ଟା ଭଲ ଲାଗେ।
ବଦାମ ଚଟନି ଟା ମତେ ବି ଭଲ ଲାଗେ ନଡିଆ ଚଟନି ଟେ ଭ ଦହି ନଡିଆ ଭଲ ଲାଗେ, ଦହି ନଡିଆ ଗୋଟେ ହଏ, ମାମା କରନ୍ତି ବହୁତ ହି ଭଲ ଆମ ଘରେ ଆମ ଘରେ ମାମା ୟୁଟ୍ୟୁବ ଦେଖିଏ ଫୋନରୁ ଫୋନରୁ ସବୁ ଦେଖିକି ନୂଆ ନୂଆ ଖାଦ୍ୟ ସବୁଦିନ କରନ୍ତି। ପ୍ରତ୍ୟେକ ଦିନ ଗୋଟେ ନୂଆ ନୂଆ କିଛି କରନ୍ତି ଖାଇବାକୁ ଉ ଉଁ
ତାହେଲେ ତ ବହୁତ ବଢିଆ କଥା ତମୁଳୁ ସବୁ ନୂଆ ନୂଆ ଖାଇବାର ସୁଯୋଗ ମିଳୁଥିବ -
ହୁଁ ହୁଁ। ଆଗରୁ କିଛି ଏତେ ଭାଲସେ ସବୁ ନର୍ମାଲ ଯେମିତି ହଏ ସେମିତି ଖାଏ ଖାଦ୍ୟ ହଉଥିଲା - ଏବେ କିନ୍ତୁ ପ୍ରତ୍ୟେକ ଦିନ ନୂଆ ନୂଆ ଖାଦ୍ୟ ତିଆରି ହଉଛି।
ମୋବାଇଲ୍ ଫୋନ୍ ହେଲାଣି -
ହଁ ମୋବାଇଲ ଫୋନ ହେଇଗଲା ହଁ, ଆଗୁରୁ ଆମେ ସବୁ ଫୋନ ଧରୁଥିଲୁ ନା - ଆ ବ ଉଁ ସେତେବେଳେ ଆମ ଘର ଲୋକ ଧରୁନଥିଲେ ସବୁ ଛୋଟ ଫୋନ ଯୋଉ ନଥିଲା ଟିପାଟିପି ଫୋନ୍।
ହଁ ହଁ।
ସେଇ ଫୋନ୍ ୟୁଜ କରୁଥିଲେ, ଚଲାଉଥିଲେ।
ହୁଁ ସେ ଫୋନ ତ ଆଗରୁ ଫୋନ ତ ଏ ଏବେ ଏବେ ଏଇ ଦଶ ପନ୍ଦ ଦଶ ବର୍ଷ ହବ ଫୋନ ଟା ଆସିଛି - ଆଉ ତା ପୂର୍ବରୁ ତ ଚାଲୁଥିଲା ନା ଟେଲିଫୋନ ନି ବ୍ୟବହାର କରୁଥିଲେ ଲୋକ ଆଉ ରେଡିଓ ବ୍ୟବହାର କର - ଥିଲେ ଲୋକ -
ରେଡୁଅ, ଆମ ଘରେ ଗୋଟେ ରେଡୁଅ ଥିଲା। ଆମ ଘରେ ବି ରି ଗୋଟେ ରେଡୁଅ ଥିଲା, ରେଡୁଅକୁ ବଜେଇଦବ ସେ ବାଜୁଥିବ ରେଡୁଅ -
ଏବେ ଅଛି?
ନା ଏବେ ନାହିଁ କିନ୍ତୁ ମାନେ ଅଛି କିନ୍ତୁ ଚାଲୁନି ଆଉ। ମୁଁ ତମୁକୁ ଫଟ ଦେବି ତମ ଦେଖିବ।
ହଁ ହଁ ନିହାତି। ଆମର ଗୋଟେ ରେଡିଓ ମୋ ନାନୀ କିଣିକି ଆଣିଥିଲେ ଏବେ ଅନଲାଇନରୁୁ - କେବଳ ଭିଡିଓ ପାଇଁ।
ହଁ ଆପଣ ସ ଚଲଉଚନ୍ତି ଏବେ?
ହଁ ନା ନା ମୁଁ ଚଲଉନି ଆମେ ଚଲଉନୁ ରେଡିଓ ଟା ସେମିତି ଅଛି ରେଡିଓ ବାଜୁଚି - ସେ ଆମ ନାନୀ ଭୁବନେଶ୍ୱର ନେଇଯଛନ୍ତି।
ଓହୋ ସେ ସବୁ ଘରେ ରଖିବ ଭଲ ଦେଖାହବ। ମାନେ ସୁନ୍ଦର କରିକି ଭଲ ଖାଇବା। ଆମ ଘର ପାଖରେ ଆମ ଘର ପାଖରେ ଆମ ଗାଁଠୁ ବାହାରିବେ ନଈ। ମାନେ ଆମର ଦୁଇଶହ ମିଟର କି ଶହେ ମିଟର ଭଳିଆ ଆମ ଘରଠୁ ନଈ।
ନଈକୂଳାଟେ ବୁଲିିବାଉଛନ୍ତି ଆପଣ।
ହଁ ଆମେ ତ ଡେଲି ଯାଉ ସନ୍ଧ୍ୟା ବଳେ ଯେତେ ହାଉଆ ପବନ ଦଉଥିଲା ଆମେ ସେଇଆପଟେ ହିଁ ବୁଲିବାକୁ ଯାଇଥିଲୁ।
ଆମ ଉପରେ ତ ନହିଁ ନହିଁ ପୋଲ ଅଛି ଆମେ ସେ ପୋଲ ଉପରେ ଯାଇ ବସୁ ଆମର ଗୋଟେ ପଡିଆ ଅଛି ଖେଳ ପଡିଆ ଆମେ ସେ ଖେଳ ପଡିଆ ସମସ୍ତେ ସବୁ ସାଙ୍ଗ ମାନେ ବସି ଟିକେ ସନ୍ଧ୍ୟାବେଳେ ପ୍ରତ୍ୟେକ ସନ୍ଧ୍ୟାବେଳେ ଆମେ ଖଟି କରୁ।
ହୁଁ। ସେ ସବୁ ଭଲ ସାଙ୍ଗ ମାନ ଯେତେ ମିଶିମଶି କିଛି କରିବେ ଆମ ଗାଁରେ ସବୁ କିିଛି ଅଛି। ପୋଖରୀ ଅଛି ନଈ ଅଛି କେନାଲ ଅଛି। ଆମ ଗାଁରେ ଏତେ ପାଖରେ ନଈ କିନ୍ତୁ ଆମ ଗାଁକୁ କେବେ ପାଣି ଆସେ ନାହିନ୍ତି କହନ୍ତି ବଢି ପାଣି ଆସେ।
ହଁ ନଈବଡ଼ି।
ଆମ ହଁ ଆମ ଏପଟୁ କେବେ ଆସେ ନାହିଁ। ଆମ ସେପଟ ସବୁ ସେ ଅଲଗା ଏରିଆ ଯୋଉ ରହିଲି ନଈ ସେପାଟ ସବୁ ଏରିଆ ସେପଟ ଏରିକୁ ଯାଏ କିନ୍ତୁ ଆମ ଏପଟ ଏରିଆ ଆଉ କେବେ ବି ଆସେନି ଭାଙ୍ଗେନି କିଛି କରେନି ଆମର ବହୁତ ଉଞ୍ଚା ଆଉ ମଜବୁତ ହେଇଛି।
ଆଚ୍ଛା ଆମ ଏପଟକୁ ବି ପାଣି ଫାଣି ବେଶୀ ଆସେନା।
ହୁଁ ଆମଏପଟ ଏରିଆ ରହିଲେ ଆମପଟେ ଏତେ ଆସେନା।
ହଁ।
ଆଉ।
ଆଉ ଆପଣଙ୍କ ଗାଁ ପିଲା ସବୁ ଭଲ ତ ଆପଣଙ୍କ ଗାଁ ପିଲା ମାନେ ସବୁ ଭଲ ନା।
ଆମ ଗାଁରେ ସବୁ ଭଲ ଆମ ରଜରେ ଗୋଟେ ହବ ଆମ ଗାଁରେ ଫାଷ୍ଟ ଏଣ୍ଟ୍ରି କଲେ ପଶିଲା ବେଳେ ପ୍ରବେଶ କଲା ବେଳେ ଗୋଟେ ପଡିଆ ଅଛି ସେ ପଡିଆରେ ଆମେ କ୍ରିକେଟ ଖେଳା ହବା ବ୍ୟାଟବଲ୍।
ଆମକୁ ଡାକିବେ ତ ଆମେ ଯିବା ଆପଣଙ୍କ ଗାଁକୁ ବୁଲିବା ପାଇଁ ଆପଣଙ୍କ ଗାଁରେ ସବୁ କଣ କଣ ଅଛି।
ନିଶ୍ଚିତ ମୁଁ ଆମ ଗାଁରେ ଆପଣ ସବୁ କିଛି ଦେଖେଇବି। ଆପଣ ଆମ ଗାଁକୁ? ନାଇଁ ସତରେ କହୁଛି ଆମ ଗାଁକୁ ଥରେ ଆସିବେ ଆପଣଙ୍କୁ ଯିବାକୁଁ ଇଚ୍ଛା ହବନି ଆମ ଗାଁରେ ସବୁ ଭଲ। ବହୁତ ହ ଭଲ ସବୁ କିନ୍ତୁ ଆମର
ପିଲାଙ୍କ ସହିତ ମିଶନ୍ତି ନା?
ହଁ ମୁଁ ତ ସମସ୍ତଙ୍କ ସହିତ ଭଲ ଆମ ଗାଁ ପିଲାଙ୍କ ସହିତ।
ଆଚ୍ଛା।
ମୁଁ ମାନେ ମୋର ଏମିତି ସମତିଙ୍କ ସଇତ ଭଲ। ସ୍କୁଲ ଛୁଆ ଟ୍ୟୁସନ୍ ଛୁଆ ଯେତିକିସବୁ କଣ୍ଟାକ୍ଟରେ ଅଛନ୍ତିକିନ୍ତୁ ମୋର କ୍ଲୋଜ ୱାନ୍ ସବୁ ବହୁତ କମ ଅଛନ୍ତି ଆଉ। ଯା ସହିତ ମୁଁ ସବୁ କିଛି ସେୟାର କରିପାରିବି।
ହଁ ଗାଁ ରେ ବି ତୁମ ଘର ପାଖ ଗାଁ ଘର ପାଖ ହଉ ଗାଁ ହଉ ତା ଗାଁରେ ବି କେହି ନା କେହି ତୁମର ଥିବେଅତି ପ୍ରିୟ ବନ୍ଧୁଛି
ହଁ ହଁ ବହୁ ମୋର ଆମ ଘର ପାଖରେ ଯେତିକି ବି ବନ୍ଦ ପିଲାମାନେ ସବୁ ରହିଲେ ମୋର ସମସ୍ତେ ମୋ ସହିତ ପ୍ରିୟ ମାନେ ସମସ୍ତଙ୍କ ସମସ୍ତଙ୍କ ସହିତ ପଢୁ କି ନ ପଢୁ ମୋ ସହିତ ତାଙ୍କ ମାନଙ୍କ ଟିକେ ଅଧିକ ପଢେ। ମୁଁ ସମସ୍ତଙ୍କ ସହିତ କ୍ଲୋଜ ଆମ ଗାଁରେ।
ଆଛା ନା କିନ୍ନ୍ତୁ ହୁଁ।
ବାହାରୁ ଯେତିକି ସାଙ୍ଗ ବନ୍ଧୁ ଯେତିକି କରିବ, ତାଠୁ ଭଲ ଘର ପାଖରେ ଯେତକ ବନ୍ଧୁ କରିବ ସେ ତେ ଭଲ, ସେମାନେ ତମେ ବିପଦରେ ସାଙ୍ଗେ ସାଙ୍ଗେ ଆସିକି ଠିଆ ହେଇପାରିବେ।
ହୁଁ, ଆମ ଗାଁରେ ବି ବହୁତ ପିଲା ଅଛନ୍ତି, ମୁଁ ତାଙ୍କ ସହିତ ସବୁ ମିଶେ କିନ୍ତୁ ମୋର ତାଙ୍କ ଭିତରୁ ବି ଅତି ପ୍ରିୟ ବନ୍ଧୁ ମୋର ଅ ପାଖାପାଖି ତି ତିନି ଚାରି ଜଣ ଖଣ୍ଡରେ ଅଛନ୍ତି, ଆଉ ସମସ୍ତେ ମୁଁ ସହ ସେମିତି ଅ ଯେମିତି ସମସ୍ତେ ସବୁ ବନ୍ଧୁ ମିଶନ୍ତି, ସେମିତି ମିଶେ, କି ତୁ, ପ୍ରିୟ ବନ୍ଧୁ ଯୋଉ କହିଲେ ତିନି ଚାରି ଜଣ ମାତ୍ର ମୋ ସହିତ ଅଛନ୍ତି, କାହିଁକି ନା ମୁଁ ତାଙ୍କ ସହିତ ମୋର ସବ୍ ମୁଁ ଯେକୌଣସି ମୋ ପୂର୍ବ, ମୋର ଭବିଷ୍ୟତରେ କଣ କରିବି ପୁରାତନ ବା ମୋ ଯାହା ସବୁ ଭବିଷ୍ୟତରେ ଘଟି ଯାଇଛି ବା ଏବେ କଣ ଘଟୁଚି, ମୁଁ ତାଙ୍କ ସହ ସବ୍ ସବୁ କଥା କୁହେ, ସେ ତାଙ୍କୁ ସବୁ କଥା କୁହନ୍ତି, ମୁଁବି ତାଙ୍କୁ ସବୁ କଥା କୁହେ।
ଆମ ଆମ ଗାଁ ରେ ହେଲେ ଯେତିକି ବି ସବୁ ଅଛନ୍ତି ଯେତିକି ବେଳିଲେ ସମସ୍ତେ ମୋର ପ୍ରିୟ ବନ୍ଧୁ ମାନେ, ମାନେ ସମସ୍ତେ ସେ ତମର ବହୁତ ହି ଭଲ ପଡେ। ସମସ୍ତଙ୍କୁ, ମୁଁ କିନ୍ତୁ, ମୁଁ ଗୋଟେ ଏମିତି ପିଲା, ମୁଁ ମାନେ ମୋ ଶି ପିଟି ସବୁ, ମାନେ ମୋର ପର୍ସନାଲ ଜିନିଷ ଯେତିକି ସବୁ, ମୁଁ ଏଥି କାହା ସହିତ ମାନେ ଇଏ କରିପାରେ ନାହିଁ, ଖୋଲିକି କହିପାରେ ନାହିଁ। କିନ୍ତୁ ସମସ୍ତେ ମତେ ସବୁ କିଛି କହିଛନ୍ତି, ମୁଁ ଆଜି ଯାଏ ମୁଁ କାହାକୁ ବି ମୋର କିଛି, ମୋ ମନର କଥା, ଠିକ୍ କଥା। ମୁଁ ମନର କଥା ଆଜି କାହା କହି ହି ପାରେନି କିଛି।
ନାଇଁ ନାଇଁ ମୋ ମନର କଥା ମୁଁ ସମସ୍ତଙ୍କୁ ନାହିଁ, ଯିଏ ମୋର ଅତି ପ୍ରିୟ, ଯିଏ ମୋ ସହିତ ବେଶି ମିଶିଚି ମୁଁ ତାକୁ ହିଁ କେବଳ ମୋ ମନର କଥା ହିଁ କୁହେ, ଆଉ ସେମାନେ ବି ମୋ ତାଙ୍କ ମନ କଥା, ମୋ ଆଗରେ ହିଁ ପ୍ରକାଶ କରନ୍ତି। କି ଆଜି ମୋ ସହିତ ଏଇଆ ହେଇଥିଲା, କାଲି ମୋ ସହିତ ଏଇଆ ହେଇଥିଲା, ଏମେସ୍ ସବୁ ଘଟଣା ଘଟିଚି ମୋ ସହିତ, ମାନେ ଏମତି ସବୁ